ହାଲୋ ହାଲୋ। ହାଲୋ। ହାଲୋ ଶୁଭୁଛି।
ହଁ ଶୁଭୁଛି ଯୋଉ ନା ନା ରିତୁ କଲ କରିଥିଲା ତ ସେ କଲ ଟା ଉଠିଗଲା। ମୁଁ କହିଲି କଁ ଦିଟା ଭଏସ ସୁଭୁଛି।
ଏ ଆରେ ଉଁ କଲ ଆସିଲେ କଲ ଉଠେଇବୁନୁ।
ଓ ହୋ ଉଠିଗଲା ତ ମୁଁ କହିଲି କଣ ଅଲଗା ଗୋଟେ ଭଏସ ଶୁଭୁଛି।
ନା ନା ଉଠେଇବୁନୁ। କଣ କରୁଛୁ କଣ କରୁଛୁ।
ମୁଁ ବାହାରେ ଅଛି ଆଉ।
ହଁ ମୁଁ ଘରେ ଅଛି କାମ କରୁଛି।
କି କାମ। ବାସନ ମାଯିବୁ ନା।
ହୁଁ।
ମୁଁ ଏଇଲାକେ ବା ଦହିବରା ଖାଇକି ଆସିଲି ଆଉ। ଏ ଶୁଣ ହଁ ଆମର ସବୁବେଳେ ଆସୁଛି ଏ ଯୋଉ ଶୁଣନି ଗୋଟେ କଥା।
କ।
ସେ ମୁଁ କଲ୍ କଲେ ସେ ଏମିତି ନେଖୁଥିଲା ନା ସେ ଝିଅ ମାନେ ମତେ କଲ୍ କରିପାରିବେ। ନା ନା ସେମାନେ କଲେ ବା କଲ ଟା ଆଇିଲାନି।
ଉଁ ଆସିଲାନି ନେଟାର୍କ ପ୍ରୋବ୍ଲେମ ଥିବ ଆସୁ ନଥିବ ନେଟୱର୍କ ଇସୁ ସେଇଲେ ଆସିବ।
ନା ନା ମୁଁ ଯେତେବେଳେ ଦେଖେଇ ନଥିଲି ସେତେ ବେଳେ ଯାଇଁକି।
କଁ କି ମୁଁ ଜାଣିନି ଦେଖିବା ଆଉ।
ହୁଁ।
ଆଉ କଣ କହ। ଖବର କଲ କଲେ ପଛେ ଆମ ର ଜାଣିଛୁ ନା ହ୍ୟାଲୋ।
ଉଁ,
ଯୋ ଆମେ ଆଜି ଏ ଆମର ଏଠି କମ୍ୟୁନିଟିଲ୍ ଲେ ହେଲା।
କମ୍ୟୁନିଟି କଣ?
ମାନେ ଏମିତି ଗାଁ ଗାଁ ବୁଲିିଲୁ। ହେଲା ଆମ କଲେଜ୍ ଗାଁ ଗାଁ ବୁଲେଇଲେ ହେଲା। ଭୋଟକା ଭୋଟକା ଗୋଟେ ଗାଁ ଅଛି ଜାଣିଛୁନା। ହୁଁ, ବୁଟକା ସେଇଠି ଗାଁ ବୁଲେଇଲେ ଆଉ ଏମିତି ବୁଲିଲୁ ଗାଁ ଗୁଡା ସବୁ ଆଉ ଆ, ବୁଲେଇଲେ ହେଲାକି ମାସ ସେ ଖଣ୍ଡରେ ଏମିତି ବୁଲିବୁ ଆଉ। ଆ ଖାଲି ବୁଲିମୁୁ ଆଉ କ ଏମିତି ବୁଝା ବୁଝାବୁଝି ବୁଝାବୁଝି କରିବୁ ଅ,।
କଙ୍କର
ମାନେ କାର କଣ ଦେହ ଫେହ ଖରାପ ଅଛି।
ହୁଁ, ହୁଁ।
ହଁ କାର କଣ ଦେହ ଖରାପ ଅଛି କି କଣ ଅଛି ଏଇଟି ସବୁ ଅ,।
ହଁ ଆ
ହୁଁ, ଆଉ ଧୂପ ଦେଇସାଇଲୁଣି?
ଦେବି ବୋଲି ଘର ଖରକୁଛି।
ଦବୁ?
ହୁଁ।
ନା
ତୁ ଦେଇ ସାଇଲୁନୁ?
ନା ଲୋ ମୁଁ ଦେଇଛି, ମୋ ମା ଦବ।
ନଈକୁ ଯାଉନୁ କି ଆଉ?
ମୁଁ ହଁ ମୁଁ ନଈ କି ଆଇଲିଣି ପା।
ନଈ କିର ନଈରୁ ଆସିଲୁ ନା ଯିବୁ?
ନଈ ରୁ ଆସିଲୁ ମୁଁ ଏଠି ଚିଆର ବସିଛି ଆଁ।
ହଁ ବସ।
ଶୁଭିବ ନା ଲୋ ଏଠି ବସିଛୁ କେଜାଣେ।
ହଁ ଶୁଭୁଛି। ଶୁବୁଚି ଲୋ।
ଆଜି ତୁ କଲେଜ୍ ଯାଇଥିଲୁ?
ନା ମୁଁ କଲେଜ୍ ଯାଇନି। ମୋ ସାଙ୍ଗ ଯାଇଥିଲା। ତାକୁ ଫୋନ୍ କରିଥିଲି ସେ କହିଲା
ମିଛେଇ ତୋ ମା ବା କହିଲା, ତୋ ମା ବା କହିଲା କଲେଜ୍ ଯାଇଥିଲୁ। ତ ମା ମିଛ ଗୁଡାକ କହୁଚନ ନା?
ମୁଁ ଜା ମୋ ସାଙ୍ଗ କହିଲା ହଉଚି ଏ ଆଜି ଆମର କ୍ଲାସ୍ ହେଲାନି, ମୁଁ ସେ ବସି ବସି ଆଇଲା ଆଉ କାଲି ଯିବନି।
ତୁ ପରା ଯାଇଥିଲୁ କୁଆଡେ କଲେଜ୍ ନା କଣ ମା କହିଲା। ନା କମ୍ପ୍ୟୁଟର ଯାଇଥିଲୁ କି?
କମ୍ପୁଟର ଯାଇଥିଲି।
ଯାଇଥିଲୁ?
ହଁ।
ଓ ସେଇଟା ତୋ ମା କହିଲେ ଆଉ।
ହଁ। ମୁଁ ମୋ ମା ନଥିଲା ବେ ମୁଁ, ମୁଁ ମୁଁ, ମୁଁ, ଯୋଉ ହଉଚି ମୋ ମା ମୁଁ ଆଉ ମୁଁ ଗଲାବେଳକୁ ମୋ ମାଆ ଗାଧେଇ ଯାଇଥିଲା।
ଓହୋ, ଓ ହଉ ଯୋଉ ସେ ଯୋଉ ଝିଅ ଗୁଡା ବା ଆଜି ଆଇଲେ ଯୋଉ ହୁଁ, ତୋମ କଲେଜ୍ ରୁୁ ତିନି ଜଣ।
ତିନି ଜଣ!
ହଁ ଟିକେ ଗୋରା ହେଇକି ଆଉ ଦିଅ ଜଣ କିଏ ଅଲଗା ମୁଁ ଜାଣିନି।
ହୁଁ, ଗୋରା ହେଇକି ଯିଏ ସେ ମୋ ସାଙ୍ଗ, ଆଉ ଦି ଜଣ ସେ ଆଉ ବୋ ବାଉଁ ବନ୍ଧା ହେଇଚି କଣ ହବକି ପାଲା ମଣ୍ଡପରେ?
କାହାର କୋଣଟେ ହବ। ମୁଁ ଭଲସେ ଜାଣିନି,
ଶୁଭଦ୍ରା ମାମୁଁ ଝିଅର ବାଆଘର ହବ।
ଏଇଠି ହବ?
ହଁ।
ଛବିଶ ତାରିଖରେ ହବ।
ସେ ହେଇଥିବ ଆଉ କମିନା ନାନୀ ର?
ତାର ସାତ ତାରିକ୍।
କେତେ?
ସାତ ତାରିକ। ହିଁ- ଇ
ଅଃ। ତାହେଲେ ତୁ ଖାଲି ଭୋଜି ଖାଇବୁ ଆଉ ନା,
ନା ବେ ସେ ଆମୁଁ ଡାକିନି ଏଯାଏଁ, ଇନଭାଇଟ କରିନି।
ଆଉ ଜାଣିଚୁ ନା,
କଣ କହ?
ଏଇ ଯୋଉ ମୋ ସାଙ୍ଗ ରିତୁ ପରିଡା ଥିଲା,
ହଁ,
କାଲି ଯୋଉ ମୋନାଲିସା ମୁଁ ଯାଇଥିଲି ମୋନାଲିସା ବାହାଘରକୁ। ହେଲା ତାଙ୍କ ତା ନାନାଙ୍କର ବାହାଘର ହେଇଥିଲା,
ହଁ,
ବାହାଘର ହେଲା ସିଏ କଉଠି ବାଉଛନ୍ତି ତାଙ୍କ ଘର ଆଗରେ ଯୋଉ ଘରଟାହିଁ ସେଇଠି ବାଉଛିଛନ୍ତି ସିା ଯଦିହା ହଉ ସେ କାହିଁ କାନ୍ଦି ଆକୁ ଯିବ
ଓହୋ ହ
ଏ ମୋନାଲିସା ଭଉଣୀ ଯୋଉ ବାହା ହେଲା ହେଲା ଆଉ ବା ହେଲା ଆଉ ଯାହାକ ବାହା ହେଇଛି ସିଏ ଆମ ବିଷ୍ଣୁପି ସିଏ ଆମ ସାଙ୍ଗ ସେ ତ ମୁମ ରଷେପ ସନ୍େ କା ଡଖିଛି ସେଇଟା ପାଇଁ ଯେତୁ ଫନ କର
କାଲି ବଦିରେ କଣ କଣ ଖାଇଲୁ
କାଲି ଭୋଚି ଆଉ ଭୋଚିରେ ଖାଇଥିଲି ତାଙ୍କର ଗିଲେ ଭାତ ଡାଲି ଖଟା ପୋଟଲ ଲସା ପନିର ଆଉ ହଉଛି ଖିରି ପାମ୍ପଡ଼ ଆଉ ହଉଛି ଚିକେନ
ଆଛ ପା ମୁେ
ଚିକେନ ମା
ହୁଁ ହୋଁ ମୁଁ କହିଲି ପାଞ୍ଚରେ ନେଇଯିବି ବୋଧେ ସେଥିପାଇଁ
ହ୍ୟାଲୋ
ହଁ କହ
ଆଉ କାଲି ପୁଣି ବୁଝ ିଅାଇାାଘରରୁ ବାହାର ଝିଅ ଘରଟ ଅଛି ମନାଲିଛି ଆମ ସାଙ୍ଗଙ୍କର ପୁଅ ଘରଟା ଅଛି ବି ପା ଘର ମୋ ସାଙ୍ଗ ଘର କା ଡାକିଛି
ହଉ ଆଉ ଯିବ ଆଉ କାଲି ପୁଣି କଣ କଣ ଖାଇବ ଆଇଟମ୍
କାଲି ଏ ଯାହା କଥ ସେ ଖାଲିା ଆଇଁଚ କଥ ବାର ବି ଅଛି
ମୁଁ ଆଜି ଭୋଜି ଖାଇଛି ଭାତ ଡାଲି ଭାତ ଡାଲି ଆଳୁ ଚକଟା କଲରା ଚିପ୍ସ
ସେଟ କଉ କଉଡି ଏମିତି ଖାଇଲୁ
ଆଉ ପଟ ପୋଟୋଣ ତର ତରକାରୀ ଆଉ ଶାଗ ଭଜା
ଆହୋ ଭଲ ହଉଛି ମାନେ ଶିରା ର ଭୋଜି ଭଳିଆ ଲାଗୁଛି।
ହଁ ମାନେ ସବୁ ଏନର୍ଜି ଏନର୍ଜେଟିକ ଖାଇବା।
ମତେ ଟିକେ ଡାକିଲୁନୋ।
ପ୍ରୋଟିନ୍ ଯୁକ୍ତ ଖାଇବା ସବୁ।
ହଁ ଯେ ମତେ ଡ଼ାକିଲିନୋ?
ତୁ ପା କାଲି ଭୋଜି ଖାଇଦେଲୁ ମତେ ଡାକିଥିଲୁ ଡାିକିଥିଲୁ।
ଓଁ ଏଇ ମୁଁ କାଲି ଡାକିନି ମୁଁ କହିନି ଆଇ ଆମେ ଜିମୁ ଖାଇବା ପାଇଁ।
କି ତୁ ଡାକିଲୁ ତମ ଭୋଜିଥିଲା କି କାଲି ଯାହା ଭୋଜିଥିଲା
କଣ ହେଲୁ?
କୁକୁର ପଛପଟେ ମୁଁ ବୁଲି ପଇନି ଗୋଟେ ନ ଘସି ହେଇଗଲା।
ଏ ଚଢିଗଲୁ କି ତା ଉପରେ? ତ ବା ହେ
ଏଡେ ବଦମାସ ବି କୁକୁରଟେ।
ସିଏ ବା ଆମ ଭାରତୀ ହର କୁକୁର।
ତା ନାଁ ଅଛି ହଁ। ଯା ଯି ଯି ଯିଏ ଜାଣିବ ମୋ ନାଁରେ ଜାଣିବ ତାକୁ।
ଆଉ ତା ପଛରେ ଗୋଟେ ଲେଖିଦେଲେ ହେବ ଭାରତୀଙ୍କର କୁକୁର।
ହଁ ଲେଖିବୁ ନା ମୁଁ ଖାଇବାକୁ ଦଉଛି ତ ସେଇଥିପାଇଁ। ଯାହା ଗୋଟେ ମମଣିଷ ତ ହେଲେନି ହେଲେନି ଗୋଟେ ପଶୁଟାକୁ
ତୋ ଭୟସ ଶୁବୁନି କ୍ଲିୟର।
ଆଉ। ମୁଁ କହିଲି ଯାହା ଗୋଟେ
ନା ନା ତୋ କଥା ଫାଟୁଚି କୋଉଠି ଅଛୁ ହଁ ଏଇଲା ଶୁଭିଲା।
ମୁଁ ଗଲି ମୋର ମଣିଷ ତ ମୋ ନାଁ ରେ
ଆଉ।
ଆଉ ସେମିତି ହବ ଆଉ।
ହଉ ଆଉ। ଆଉ ମଇ କଣ ଖାଇନି ଗାଧୁଆ ବେଳେ କଇମି ହାଲୋ। ହେ ତୋ କଥା ଶୁଭୁନି କିଛି ଫାଟୁଛି। ମୁଁ ଖାଇଲି ଆଜି ଭା ଶୁଣୁନୁ ଭାତ ଖାଇଲି ଆଉ ହଉ ଶୁଣୁନୁ ଶୁଭୁନି ତେତେ?
ହଁ ଶୁଭୁଛି ତ।
ଭାତ ଖାଇଲି ଖଡା ତରକାରୀ ଖାଇଲି। ଆଉ କୁନ୍ଦୁରି ଭଜା ଖାଇଲି। ଆଉ ଗୋଟେ ଅଣ୍ଡା ଅଣ୍ଡା ପିଠା ଖାଇଲି। ଆଉ ଆଉ ସୋୟାବିନ ତରକାରୀ ଖାଇଲି। ଆଉ ଗୋଟେ କଣ ଥିଲା ହଁ ଆଉ ଗୋଟେ ଖଡାର ଗୋଟେ ଆମ୍ବିଲେଟ୍ ତକାରି ଗୋଟେ ସାଧା ତରକାରୀ ଖାଇଲି ସେତିକି। ଆମର ହଉଛି ମୋ ମା କରିଥିଲା ଭାତ କରିଥିଲା ଆଉ ଅଣ୍ଡା ଆମ୍ଲେଟ କଥିଲା ଆଉ ହଉଚି ଖଡ଼ା ତକାରୀ କରି ଥିଲା ଆଉ ଆମର ହଉଚି ତ ଜା ଆମର ଦିଆ ହଉଛ ବଡ ମା ଘରେ। ଦିଟାଙ୍କ ବଡ ମା ଘରେ ଦିଆ ହଉନିକି ଦିଆ ହଉଛି ସେ ଯୋଉ ସୁନାନୀ ମା ଘର ଖଡ଼ା ତରକାରୀ, ଯୋଉ ଆମ୍ବିଳା ତରକାରୀ ଦେଇଥିଲେ। ଆଉ ଇଏଟା କଇଁଥ ଟା, କୁନ୍ଦିରି ଭଜାଟା ଏ ବଡମା ଘର ଦେଇଥିଲେ। ଆଉ ହଉଚି ମୋ ଏଇ ଯୋଉ ମାମି ନାନୀ ଘର ବଡ ମା, ତାଙ୍କର ଏ ଯୋଉ ସିଏ କଣ ଭାଉଜ ଆଣିକି ଦେଇଦେଲେ ସୋୟାବିନ ତରକାରୀ ରାନ୍ଧିଥିଲେ।
ଭଲ ଆଉ, ଏତେ କଥା ଖାଇଛ ଆଉ।
ଦେଇଦେଲେ ମୁଁ ଆଉ ବଡମା, ସେ ଜିନିଷ ତାଙ୍କର ଦେଇଦେଲେ ହେଇଗଲା ଏତିକି ତରକାରୀ ଆଉ। ଚାରି ପାନ୍ସଟା ଆମର ସବୁଦିନ ଚାରି ପାଞ୍ଚ ଟା ସେ ସବୁ ଦିଅନ୍ତି।
ଆମର ସବୁଦିନ ହୁଏନି ଚ୍ୟାଲେଞ୍ଜ, ଆମର କୋଉଦିନ ଗୋଟେ ପ୍ରକାର ଖାଇ ଦଉଛୁ, କୋଉଦିନ ଆଳୁ ଚକୁଟି ଖାଇ ଦଉଛୁ। କୋଉଦିନ ଦି ତିନି ପ୍ରକାର ହବ, ନହେଲେ ନାଇଁ ଆଉ କୋଉ ଦିନ କିଣି ଆଣି ଖାଇଦଉଛୁ।
ଭଲ ନା ଆଉ ତମଠି ମାଉସି ସେଇଆ, ତମର ଏକୁଟିଆ ଆମର କଣ ଏକୁଟିଆ ଘର କଣ ଦି ତିନିଟା ନ ରାନ୍ଧିଲେ କଣ ଖାଇ ହବ, ଆମର କଣ ଗୋଟେ ରାନ୍ଧିକି ଆମର ଦେଇ ଦଉଚୁ ନା। ମାନେ ବଡମା ଘରେ ସେ ବଡମା ବଡମା ଦେଇ ଦଉଚୁ, ଦେଇଦେଲା ବେଳକୁ ଆମ ତିନି ଚାରିଟା ହେଇଯାଉଚି।
ହଁ ଠିକ୍ ଠିକ୍।
ଆଉ ଧୂପ ଦେଇସାଇଲୁଣି?
ନା ଏ ଆମ ଝିଅକୁ କହିଲେ ଦେଇଦବ ଆଉ।
ଓ ହୋ।
ଝିଅ ଟିକେ ଧୂପ ଦେଇଦବୁ?
ଭଲ ଆଉ, ତତେ ଦବାକୁ କଷ୍ ଷ୍ଟ ପଡୁଛି ଆଉ ନା। ଓ ଭଲ ତତେ
ଆଉ ଧୂପ ଟିକେ ଦେଇଦବୁ, ଏ ସେ କୁୁରକୁରି ଆଣିଚି।
ହାଲୋ ହେ ଶୁଣବେ ମୋ କଥା ହାଲୋ।
ହଁ ଶୁଣୁଛିି।
ହଁ ଯାଉ ଟିକେ ଏଇ ଲାଷ୍ଟ ଭଲସେ କଥା ହେଇଯା, ଭଲସେ ପୁରା ନନ ଷ୍ଟପ ମୁଁ ରଖିବି କଲ୍।
ହଁ- ମୁଁ କଥା ହେଇଯିମି ତ ଆଉ, ଉଁ- ମୁଁ ଟିକେ ଧୂପ ଦବା
ତୁ ଏକା ଏକା ଖାଇଦଉଚୁ, ମତେ ଦଉନୁ ନା। ମୁଁ ଦାନ୍ତରେ କ୍ଲିପ୍ ଲଗେଇ ଚୋବେଇ ପାରୁନି ନା, ସେଇ ଲାଗି ଉଁ ଏକା ଖାଇଦେଇଛୁ ନାଇଁ।
ହଁ ସେଇଥିପାଇଁ ବା ଦଉନି, ତୁ ଦେଖ ଆମେ ଖାଲି ଖାଉଚୁ।
ହୁଁ- ମୁଁ ଖାଲି ଦେଖ ମାନେ କଣ ଦେଖିମି, ଖାଲି ଭଏସ ଶୁଣିବି ନା।
ହୁଁ।
ଓ ହୋ ଶୁଭୁନି, ଭଲସେ କହ। ହଁ- ହଁ- ହଁ ମତେ ତୁ କାଲି ଇପି କରିକି ଦମୁ ମୁଁ ଖାଇମି।
ହଁ ଆସିବୁ।
କଣ ଇପି ଟା କେମିତି ହୁଏ?
ଘାଣ୍ଟି ଘୁଣ୍ଟି, ଘାଣ୍ଟି ଘୁଣ୍ଟି ପକେଇ ଦେଇଦେମି ଯା ହେଇଗଲା ଇପି।
ଚୁପ ଚାପ ଭଲସେ କହ, ଇପିଟା କେମିତି ହୁଏ?
ଇ ଫାଷ୍ଟେ ଇ-ଇପି କୁ ଗରମ ପାଣିରେ ପକେଇବା। ତାପରେ କଢେଇରେ ତେଲ ଦେଇ ଉଁ ଫୁଟଣ ଦବା। ତାପରେ ପିଆଜ ଦବା, ତାପରେ ପରିବା ଯ